ରିତେ, ସିତେସ ବାବୁ, କେମିତି ଅଛନ୍ତି? ହଁ। ମୁଁ କହିଲି କଣ, ନୂଆ ପ୍ରୋଜେକ୍ଟ ଆସିଛି। କଣ କାମ, ଫାମ କଲେଣି ଆଉ?
ହୁଁ। କାଲି ଆକ୍ଚୁଆଲି, ରାତିରେ ବସିଥିଲି। ନୂଆ କଣ, କାମ ଗୋ ଟେ, ଆଇଲା। ଭାବିଲି ଆରମ୍ଭ କରିବି ତ, ଓ କରିଦେଇଛି କିଛିଟା କାମ। ଦେଖ ଦେଖାଯାଉ ଆଗକୁ କଣ, ହଉଛି।
ନା ଆମକୁ ତ ସାର୍ କିଛି ଦେଇନାହାନ୍ତି। ଦେବୀ ମୁଁ ସାର୍ଙ୍କ ସହିତ
ନା, ନା ତମର ଯୋଉଟା, ମେନ ନ
ଆଚ୍ଛା, ଆଛା, ଆଚ୍ଛା ହଉ। ହଉ। ଆଛା। ତାହେଲେ ହଁ, ମୁଁ ତା ସହ କଥା ହେଇଛି, ବହୁତ ଥର। ସେ ତମେ ଦି ହାତ ଧରି ଚଲାଅ। ସେ ଗୋଟେ ହାତ, ସେ ଦେଖୁନ ଚିକୁ ଭାଇ ଆମର, ଗୋଟେ ଗାଡି ଚଲାଉଛନ୍ତି। ଦି ହାତରେ ଚଲେଇବକୁ, ସେ ଗୋଟେ ହାତରେ ଚଲେଇକି, ଆଉ ଗୋଟେ ହାତରେ ପାଟିରେ ପୁରାଉଛନ୍ତି।
ସରୀ, ନିଶ ସଜାଡ଼ୁଛନ୍ତି। କହୁଛନ୍ତି ମୁଁ ସୂରିଆ ଭଳିଆ, ନିଶ ରଖିବି। କାଲି କରିପୁମ୍ପ ମୁଭି ଦେଖିଛନ୍ତି ତ? ଟିକେ ଇନ୍ସପାୟାର, ହେଇଯାଇଛନ୍ତି ଆଉ।
ହୁଁ।
ଙ୍କାଦୁନି?
ହଁ, ହଁ।
କଣ, କହିଲେ?
ଉ' ଭାତ, ଡାଲି ଏମିତି ଆଉ।
କଣ, ଭାତ ଡାଲି ଗୁଡା, କଣ ଖାଲି ଡେଲି, ଡେଲି ଖାଉଛନ୍ତି ପା? ଆ--ହ୍ୟାଲୋ।
ହୁଁ।
ଡେଲି, ଡେଲି ଖାଲି ଗୋଟେ, ଭାତ ଡାଲି ଗୋଟେ କଣ ଖାଇବ। କିଛି ଗୋଟେ ନୂଆ ଟ୍ରା କର? ଯେମିତି ପୃଷ୍ଟି ସାର ଜାତୀୟ, ଖାଦ୍ୟ ମିଳିବ ଆପଣଙ୍କୁ
ହୁଁ ଭାତ ଡାଲି ଅଣ୍ଡା ସେଟା ସବୁ ଖାଉଛି ନା।
ଭାତ, ଡାଲି, ଅଣ୍ଡା ଖାଉଛନ୍ତି ନା? ହଉ ଖାଆନ୍ତୁ, ଖାଆନ୍ତୁ ଖାଇଲେ ବଢଆ। ହଉ ଆଉ ଆପଣଙ୍କ ଧିଅ ପିଅ କେମିତି ଭଲ ଭଲ ଅଛି?
ହୁଁ।
ହଁ ଆ ମତେ କିଛି ପଇସାର ସାହାଯ୍ୟ ଟିକେ କରନ୍ତୁ? ନା ମୋ ପଇସା ସବୁ ମୁଁ ଖର୍ଚ୍ଚ କରିଦେଲି ଗୋଟେ ଜେଗା କିଣିଦେଲି ତ ସେ ସବୁ ପଇସା ସେପ ପଟ ପଟେ ପଳେଇଲା। ଏଇନା ପାଖରେ ନାହିଁ କିଛି ମୁଁ ଭାବୁଛି ଆଗକୁ ଗୋଟେ ଡ୍ରୋଜର କିଣିକି ଲଗେଇବି ଭଡାରେ।
ହଁ
ବୁଝିଲେ?
ହୁଁ।
ତ ଟିକେ ସାହାଯ୍ୟ କରନ୍ତୁ ମତେ?
ଉଁ ଦେଖାଯାଉ ମୋର ତ ନିଜର ଦରମା ଆସିନି, ଯଦି ଦରମା ପଳେଇ ଆଇଲା କଣ କରିବା ଗୋଟେ ଆପଣଙ୍କୁ ଦେଇଦବା ଆଉ।
ଓହୋ ନାହିଁ ଆପଣଙ୍କ ପାଖରେ ଏଇନା କିଛି।
ପାଞ୍ଚ ଖଣ୍ଡେ ହବ।
ମତେ କିଛିଟା ସାହାଯ୍ୟ କରନ୍ତୁ, ଆପଣଙ୍କର ବିି ମଙ୍ଗଳ ହବ।
ହୁଁ ହଉ ତାହେଲେ ଦବା। ହଉ ହଉ ଦବା ନହେଲେ ଆଉ।
ହଁ ହଁ ସେମତି କିଛି ଆପଣ ଏମତି ସାହାଯ୍ୟ କଲେ, ଆମେ ବି ଆପଣଙ୍କୁ ସାହାଯ୍ୟ କରିବୁ ନା। ଏମତି ଆମର ଆଦାନ ପ୍ରଦାନ ଚାଲିଥାଉ।
ହୁଁ। ହ ହଉ ଠିକ ଅଛି ପଇସା ମୁଁ ପଠେଇଦେବି ଆପଣଙ୍କ ନମ୍ବରକୁୁ।
ହଁ ହଉ ହଉ। ସେ କଣ କି ଆମର ଟିକେ ଅନୁକୂଳ କରିବାର ଅଛି। ଆମ ଗ୍ରାମରେ ଗୋଟେ ପୋଖରୀ ଖୋଳିବାର ଅଛି। ଆମ ଗ୍ରାମ ଦେବତୀଙ୍କ ପାଇଁ। ତ ଆମରି ଡ୍ରୋଜରରୁ ଆରମ୍ଭ ହେଲେ ମାନେ, ଆମରି ଡ୍ରୋଜରରୁ ଆରମ୍ଭ ହେଲେ ତ ଟିକେ ଶୁଭ କାର୍ଯ୍ୟ ହଅନ୍ତା, ସେଥିରୁ ଗ୍ରାମ ଲୋକମାନେ ଆମର କହୁଛନ୍ତି କି କରିବାକୁ ଆଉ।
ହୁଁ ହୁଁ ହଉ ହଉ
ଆଉ ଆପଣ କଣ କହୁଛନ୍ତି କହୁନାହାଁନ୍ତି। ଦେବେ ତ? ହ୍ୟାଲୋ। ନାଇଁ ଆକଚୁଆଲି ଆମେ ଯାଉ ଚୁ ଏଇନା ମାନେ ଗୋଟେ ଦୁଇ ଚକିଆ ଯାନରେ ଆମେ ଏଇନା ଯାଉଚୁ ଘରେ ଆମେ ପହଞ୍ଚିଆ ପହଞ୍ଚିଆ ହେଇଗଲୁଣୁ। ଆଉ ଆପଣ କଣ କରୁ ଥିଲେ? ଶୋଇଥିଲେ ବୋଧେ ଖାଇ ପିଇକି ଶୋଇଛନ୍ତି ବୋଧେ ଆଉ। ହଁ ହଁ ନିଦ୍ରାଟା ଧିଅ ପାଇଁ ବହୁତ ଜରୁରୀ। ତ ନିଜ ପ୍ରତି ହେଳା କରନ୍ତୁନି। ଚିକୁ ବାବୁ ତ ଆମର ପ୍ରାଣ ନେବା ଉପରେ ଅଛନ୍ତି, ଦେଖାଯାଉ କଣ ହଉଛି ଆଉ।
କାହିଁକି ପ୍ରାଣ ନେବେ?
ଆରେ ସିଏ ନିଜେ ଛିଡା ହୋଇ, ଆମକୁ ବସାଇକି ହମ୍ସ ଉପରେ ଗତି କରାଉସନ୍ତି। ହଁ ହଁ। ତ ଆଗରେ ବି ମାନେ ବୋର୍ଡ ରେ ବି ଲେଖା ହେଇଛି ଦ୍ରୁତ ଗତି ମହାବିପତ୍ତି। କିନ୍ତୁ ସିଏ ତାହାକୁ ବୁଝିବାକୁ ଅସମର୍ଥ। ଖାଲି ଗାଡି ଉପରେ ଛିଡା ହେଇ ପଡୁଛନ୍ତି। ଆଉ ମୁଁ କହିଲି ଆଜି ଇ ଅପରାହ୍ନ ଚାରିଟା ସମୟରେ ଆପଣ ବଲ୍ ଆଉ ବ୍ୟାଟ୍ ଧରିକି ଆସିବେ ତ?
ନା ମୋର ପାଞ୍ଚଟା ବେଳେ ଟିଉସନ ଅଛି।
ଟିଉସନ୍ ରଖିଦେଇଛନ୍ତି? ପେଣ୍ଡୁ ପେଣ୍ଡୁ ବଲକୁ ପେଣ୍ଡୁ କୁହାଯାଏ। ବ୍ୟାଟକୁ ତାହେଲେ କଣ କୁହାଯାଏ? ବ୍ୟାଟକୁ ଆମ ଓଡିଆ ଭାଷାରେ କଣ କଣ କୁହାଯାଏ କାଠ ଫାଳିଆ। ଆରେ ଗୋଟେ ପେଣ୍ଡୁ ଗୋଟେ କାଠ ଫାଳିଆ ଧରିକି ଆସିବା ଆଜି ଚାରି ଘଡି ସମୟରେ ଆମେ ଖେଳିବା। କ୍ରୀଡ଼ାଙ୍ଗନ କରିବା।
ଆଜି ସେମାନେ ଆସିବେ ଆଜି ଶନିବାର ଟା ନା ସେମାନେ ଆସିକି ପୁରା ମ୍ୟାଚ ପକେଇଦେବେ
ସେମାନଙ୍କୁ ଆମେ ବିନୀତ ଭାବରେ କଣ କରିବା ଅନୁରୋଧ କରିବା।
ନା ସେମାନେ ତମ ସେମାନେ ତମକୁ ବିନୀତ ଭାବରେ ଅନୁରୋଧ କରିଦେଇକି ପଳେଇବେ।
କିଛି ଆମେ ନ ହେଲେ, ଆମେ ବଣ୍ଟି ଭାଇଙ୍କୁ, ଶହେଟି ଟଙ୍କା ଦାନ କରିକି କହିବା ଆଉ ବଣ୍ଟି ଭାଇ ଆମେ ଆଜି ଖେଳିବାକୁ ଚାହୁଁଛୁ, ତ ଟିକେ ଆଙ୍କ ସହିତ ଗଣ୍ଡଗୋଳ କରିଦିଅ। ତ ସିଏ ତାଙ୍କ କାମ ତାଙ୍କର ଚଲେଇବେ ଆମେ ସେଇ ଭିତରେ ଦି ଚାରି ଓଭର ଖଣ୍ଡେ ଖେଳିଦବା। କଣ କହୁଛ? ଆପଣ ରାଜି ଅଛନ୍ତି? ଇଠି ଜିରୋ ସେଭେନ ନାମକ ଗୋଟେ ଗାଡି ମୁଁ ଦେଖିଲି, ମତେ ଧୋନିଙ୍କ କଥା ମନେ ପଡୁଛି। ଧୋନି!
କଣ କରିବା ଗୋଟେ ଆଉ।
ଆଖିରେ ବାଲି ପଶିଗଲା, କଣ? ବିରି ତମ ଦୋକାନରେ ଥିବ ଆଣିକି ଖାଇଦବୁ।
ବାବୁ।
ହାଲୋ।
ହଁ ମୁଁ କହୁଛି, ଦେଖାାଯାଉ, କଣ ଗୋଟେ କରିଆ?
କହୁଛି ଆଜି ତମେ ଟ୍ୟୁସନ ପ୍ରସ୍ଥାନ ନ କରିକି ଆସ ଖେଳ ପଡିଆରେ ଆମେ ଖେଳ ଷ୍ଟାଟ୍ କରିବା।
ନାଇଁ ନାଇଁ ଆଜି ଟିଉସନ ଟା ବନ୍ଦ କରିହବନି ବା।
ପ୍ରତିଦିନ ଟିଉସନ ଯାଉଛ, ଆଜି ଆମ ପାଇଁ ଟିକେ ବନ୍ଦ କରିଦିଅ ଆମେ ତମ ପାଇଁ ଏବେ ପାଇଁ ଏଇ ଛୋଟିଆ କଥାଟା ଭାବି ପାରିବ ନାଇଁ। ତମ ସାରଙ୍କୁ ସେଇଆ କୁହ କି ମୋର ଜଣେ ମିତ୍ର ଅଛନ୍ତି୍ ତାଙ୍କ କଥା ଟିକେ ମାନିନିଅନ୍ତୁ। ଲାଭ ରହିବ। ବୁଝୁଛନ୍ତି ତ ମୋ କଥା ମୁଁ କଣ କହିବାକୁ ଚାହୁଁଛି?
ତ ଆପଣ କଣ କହୁଛନ୍ତି ରାଜି ଅଛନ୍ତି ମୋର ପ୍ରସ୍ତାବରେ?
କି
ଠିକ ଅଛି, ଆମେ ଏଇନା ଏଇ ଆମିଷା ହାଟ ଦେଇ ଗତି କରୁଛୁ, ଆପଣ ଯଦି କହିବେ ଆପଣଙ୍କ ପାଇଁ ଚିକେନ କିଲେ ନେଇଯିବୁ କି ଆପଣ ତରକାରୀ କରି ଖାଇବେ?
ଦେଖାଯାଉ କଣ ହଉଛି, ହଁ ନେଇ ଆସ କିଲେ ନେଇ ଆସ।
ହେଲେ ନେଇଯାଉଛି ଆପଣ ତରକାରୀ କରି ଖାଇବେ, ମୁଁ କହୁଛି ତରକାରୀ ନ କରିକି ଚିକେନ ପକୋଡା ବି କରିଦେଇଥାନ୍ତୁ, ମୋ ପାଇଁ କିଛିଟା ପାର୍ସଲ କରିଦେବେ, ମୁଁ ଚିକେନ ନେଇକି ଯାଉଛି ଜଷ୍ଟ। ମାଉଁସ ମାଉଁସ। ମୋ ସାଙ୍ଗରେ ମୋର ଆଉ ଦିଟା ମିତ୍ର ଯାଉଛନ୍ତି, ମୁଁ ଭାବୁଛି ଦି କିଲୋ ନେଇଗଲେ ସମସ୍ତଙ୍କୁ ପାଇବ। ଆରେ ସିଙ୍ଗଲ ହେଲାଳକୁ ପାଇବ। ନାଇଁ ପକୋଡ଼ା ହେଲେ ପାଇବନି ବା ହଁ ପକୋଡା ହେଲେ ବା ଖାଇଯିବେ, ଖାଇବେନି ତ ଚରିଯିବେ। ହାଲୋ।
ହଉ ଠିକ ଅଛି ଆଣିଦିଅ।
ଆଉ ଏତେ ବିଳମ୍ବରେ ଆପଣ ମୋ କଥା ଟି ମନେ ପକେଇଲେ ମୁଁ ସେଇ କଥା ମୁଁ ଭାବିଲି। ଆପଣ ଏତେ ଲେଟ୍ କରୁଛନ୍ତି, ଆମ କଥା ମନେ ପକେଇବାକୁ କିଛି କହୁନାହାନ୍ତି।
ଆପଣ ତ କଣ କୁଆଡେ ବ୍ୟସ୍ତ ଅଛନ୍ ନ୍ତି ଆଉ ଆଜି କଲେଜରେ କଣ ଆପଣଙ୍କର ସରପ୍ରାଇଜ ଟେଷ୍ଟ ଥିଲା ମୁଁ ଶୁଣୁଥିଲି, କେମତି କଣ ହେଇଛି?
ଭଲ ହୋଇଛି ଆଜି, ଆମର ଗୁରୁଜୀ ଗୁରୁମାମାନେ ସହଜିଆ, ସହଜିଆ ପ୍ରଶ୍ନ ପକେଇକି ଆମର ମନଟିକୁ ଉଲ୍ଲାସିତ କରିଛନ୍ତି।
ବୁଝିଲେ, କାହିଁକିନା ଆମର ବିଗତ ପାଞ୍ଚ ଦିନ ଧରି ସରପ୍ରାଇଜ୍ ଟେଷ୍ଟ୍ ହବାର ଅଛି। ଯେହେତୁ କାଲି ରବିବାର ଅଛି, ତ କାଲି ଆମେ ଗ୍ରାମକୁ ପ୍ରସ୍ଥାନ କରୁଛୁ। ତ କାଲି ଆମେ ପୁରା ଦିନ ଫାଙ୍କା ରହିବୁ। କାଲି ଦିନ ଥିଲା ମୋ ସହିତ ହାଲୋ, ହଁ ତ ଯଦି ମୁଁ ଭାବ୍ ଭାବୁଚି, ଆପଣ ଯଦି ମୋ ସହିତ ଆମ ଗ୍ରାମକୁ ପ୍ରସ୍ଥାନ କରନ୍ତେ ତାହେଲେ ମୁଁ ଆପଣଙ୍କ ନିକଟରେ ଚିର ରହନ୍ତି ଇତି ଆପଣଙ୍କର ପ୍ରିୟ ସାଙ୍ଗ।
କଣ କହୁଛନ୍ତି, ଚିକୁବାବୁ ଆଜି ମୋର ଜୀବନଟା ନେଇ କି ରହିବେ ହବ ଯଦି ଗୋଟାଏ କାନ୍ଧ ଦବାକୁ ପଳେଇ ଆସିବେ, କଣ କହୁଛନ୍ତି?
ହଉ।
ହଉ। ଆଉ ଆପଣ କଣ ଆଜି କଣ ଏମିତି ମାନେ ମନ ଦୁଃଖରେ ଅଛନ୍ତି କିଛି ମାନେ ବାର୍ତ୍ତାଳାପ କରୁନାହାନ୍ତି? କଣ ହେଇଛି ଆପଣଙ୍କର?
ସୁନସୁନ ଟିକେ ରହି
ଆପଣଙ୍କର ଆପଣ ସୁସ୍ଥ ଅଛନ୍ତି ତ?
ଜର ଟିକେ ଅଛି ଏମତି ଆଉ।
ହଁ- ହଁ। ଦେହପା ସବୁ ଭଲ ଅଛି ତ? କହିବି ଯଦି ଏ ବାଟରେ ମେଡିସିନ ବି ଆପଣଙ୍କ ପାଇଁ ନେଇକି ଯିବି। ତାକୁ ଟିକେ ପଚାରନ୍ତୁ ତାଙ୍କର କିଛି
ହଉ ଯଦି ଆଣିପାରିବ ଆଣିଦିଅ ଟିକେ।
ଆଚ୍ଛା।
ହୁଁ।
ଆମର ଏ ପାଖରେ ଅଛୁ ବୋଲି କମ୍ପୁଟର କ୍ଲାସ ଅଛି।
ହୁଁ।
କ୍ତ ବେହେରା ଯୁକ୍ତ ସାର୍, ଆପଣ ତାଙ୍କ କତିକି ଯିବେ କି?
ନାଇଁମ
ସେ ଡାକୁଥିଲେ ତାଙ୍କର ଏବେ ମାନେ ତାଙ୍କର ଆଡ଼ମିଶନ୍ ଏଇନେ ଓପନ୍ ହେଇଛି, ଆପ୍ ଆପଣ ଯଦି ତାଙ୍କ କତିକି ଯାଆନ୍ତେ ତାହେଲେ ଆମେ ଟିକେ ଖୁସି ହୁଅନ୍ତୁ।
ଦରକାର ନାଇଁ।
କମ୍ପୁଟରଟା ଆଗକୁ ବହୁତ କାମରେ ଆସିବ ଦରକାର ନାହିଁ କହିଲେ କେମିତି ହବ। ଜ୍ଞାନ ଗୋଟେ ଜିନିଷ ଜ୍ଞାନ ପାଖରେ ରହିଲେ ମାନେ ଆପଣ ସବୁ କିିଛି କରିପାରିବେ ଏହା ମତେ ଜଣେ ମୋର ଜଣେ ମି ମିତ୍ର କହିଥିଲେ ଆଉ ଆପଣଙ୍କୁ ମୁଁ ଜ୍ଞାନ ବାଣ୍ଟୁଛି ଆପଣ ନଉନାହାନ୍ତି ପର ମୁହୂର୍ତ୍ତ ଆପଣ କହିବେ ମତେ ଦେଲେନି ଏଇଟା କଣ ଠିକ ହଉଛି?
ହୁଁ।
ହାଲୋ।
ହୁଁ-ହୁଁ।
ହଁ ଆପଣଙ୍କର ମତ କଣ? ମତେ କୁହନ୍ତୁ ଟିକେ? ହୁଁ।
କିନ୍ତୁ ମୋର ତ ଏଇନ ପ୍ଲସ୍ ଟୁଉ-ଉ-ଉ ଟା ହଉ ଆଗ
ଓହୋଃ। ପ୍ଲସ୍ ଟୁ ଟା କିଛି ନାହିଁ ଆପଣଙ୍କ ଠାରୁ ବି ସାନ ସାନ ପିଲାମାନେ ଆସିକି ସେମାନେ ବି ଆସି କମ୍ପ୍ୟୁଟର୍ କୋର୍ସ୍ ଟା କରୁଛନ୍ତି, ତ ଆପଣ ବି କହିପାରିବେ, କିଛି ଅସୁବିଧା ନାହିଁ। କହିବେ ଯଦି ମୁଁ ଯୋଗାଯୋଗ ପାଇଁ ଆମସ୍ ସାରଙ୍କର ନମ୍ବର ଆପଣଙ୍କ କ ନିକଟକୁ କଣ କରିବୁ ପଠେଇଦେବୁ ଚି
ନାଇଁ ଆମର ଆକ୍ଚୁଆଲି ଟିକେ ପଇସା ପ୍ରୋବ୍ଲେମ୍ ରହୁଛି ତ। ସେଥିଇ ପାଇଁ ଆଉ ଆପଣ ଯଦି ମୋ ଫି ଆପଣ ଯଦି ମୋ ଫିସ୍ ଟା ଦେଇଦେବେ ତାହେଲେ ମତେ ଭଲ ଲାଗନ୍ତା।
ଆଛା ହଁ ଓରିତା ସବ। ଆମେ ସମୟ ହେଇଯାଉଚି ଯୋଉ ବିଳମ୍ବ ଆମେ ରହୁଚୁ।
ଓଃ।
ହଉଛି।